ହ୍ୟାଲୋ।
ହଁ।
ଆଜ୍ଞା ଆଣ୍ଟି ପ୍ରଣାମ।
ହଁ ହଁ ପ୍ରଣାମ ପ୍ରଣାମ କଣ କୁ
ଅଭି ଜଷ୍ଟ ଖାଇକି ଆସିଲି।
ହଁ ହଁ କଣ ଖାଇଲୁ?
ଅଭି ମମି ବନେଇଥିଲେ ରୁଟି ସନ୍ତୁଳା ଅଉ ଆଳୁ ଭର୍ତା।
ତମେ କଣ ମମି କହିଲଣି ତମେ ବା ବୋଉ ଡାକନା କଣ ମୁଁ ଶୁଣିଥିଲି?
ହଁ ହଁ ଆପଣଙ୍କ ଝିଅ ଆପଣଙ୍କୁ ମମି ଡାକେ ତ ସେଇଥି ପାଇଁ ମୁଁ କହିଦେଲି ଆଉ।
ହଁ ମୋ ଝିଅ ତ ହଁ ସିଏ ତ ମମି ଡାକେ ଛୋଟ ବେଳୁ ମମି ମାମା ତାର ଯାହା ଇଛା ସେଇଆ ଡାକେ।
ହଁ ତ ସେମିତି କହୁ କହୁ କହିଦେଲି ଟିକେ ଆଉ।
କିଛି ନାଇଁ।
ଆଜ୍ଞା।
ହଁ ହଁ କଣ କ କଣା
ଆପଣଙ୍କ ସାଉଣ୍ଡ କଟି କଟି ଆସୁଛି ଟିକେ ଆଣ୍ଟି।
ମୁଁ କହିଲି ଖାଇବା କଣଟା ଖାଇଥିଲ?
ଅ ଅଭି ତ ରାତିରେ ତ ମୁଁ ରୁଟି ସନ୍ତୁଳା ଆଳଭର୍ତା ଖାଇଲୁ ଆଉ ଓ ଖରା ବେଳେ ଆମେ ଖାଇଥିଲୁ ଚିକେନ୍ ଚିକେନ୍ ପୁଲାଉ।
ଓହୋ ଚିକେନ୍ ପୁଲାଉ କିଏ ତମ ବୋଉ ବନେଇଥିଲେ?
ଆଜ୍ଞା।
କଣ ଚିକେନ୍ ପୁଲାଉ କେମିତି କଣ ବନେଇଲେ ଟିକେ କହିଲ?
ଚିକେନ୍ ପଲାଉ ବହୁତ ହି ସହଜ ବନେଇବା। ଅ ଫାଷ୍ଟ ଚିକେନ୍ କୁ ଆସି ଆଣିକି ଚିକେନ ଧୁଆ ଧୁଇ କରିକି ଅଦା ରସୁଣ ପେଷ୍ଟ ହଳଦୀ ଲୁଣ ଗୋଳେଇକି ତାକୁ କିଛି ସମୟ ପାଇଁ ରଖିଦଵା ମ୍ୟାରିନେଟ୍ କରିକି।
ଆଜ୍
ଦେନ୍ ଏପଟ ଅଲଗା ଗୋଟେ ଜାଗାରେ ପିଆଜ ଟମାଟୋ ବଗେରା ସବୁ କାଟିକି ଅ ପିଆଜ ତେଲ ଟିକେ ପକେଇକି କଡେଇରେ ବାକି ଖଡା ମସଲା ପକେଇକି ଟିକେ ତାକୁ ଗରମ ହେଲା ଯାଏ ରଖିବ। ଦେନ୍ ଆଫ୍ଟର ଦେନ୍ ପିଏ ପିଆଜ ଯେତେବେଳେ ଟିକେ ମେଲଟ୍ ହେଇ ଆସିବ ସେତେବେଳେ ଆମର ଟମାଟୋ ବାକି ଅଦା ରସୁଣ ପେଷ୍ଟ ଟିକେ ଦବ। ସେ ଭିତରେ ମସଲା ଟିକେ କଷି ହେଇ ଆସିବ ତାପରେ ଚିକେନ ଯୋଉ ମାରିନେଟ୍ ଚିକେନ ତାକୁ ସେଥିରେ ପକେଇବ। କିଛି ସମୟ ପରେ ସେ ହେଇଗଲା ପରେ ଚିକେନ୍ ସେଥିରେ ଗୋଲମରିଚ ଗୁଣ୍ଡ ଟିକେ ଆଉ ଚିକେନ ମସଲା ପକେଇକି ତାକୁ ବି ରଖିଦବୁ। ତାପରେ କିଛି ଚାଉଳ କୁ ମାନେ ଯେତେ ଜଣ ଲୋକ ଖାଇବେ ସେଇ ହିସାବରେ ଚାଉଳକୁ ପାଣି ରେ ବତୁୁରେଇକି ରଖିଦେଇଥିବ ଦଶ ମିନିଟ୍।
ହଁ, ଅଧିକା ବତୁରେଇକି ରଖିଲେ ସେ ପୁଣି ଜାଉଆ ହେଇଯିବ।
ଆଜ୍ଞା ଆଜ୍ଞା ଆଜ୍ଞା। ତ ଦଶ ମିନିଟ ରଖିଦେଇଥିବ ଦେନ୍ ଚିକେନ୍ ହେଲା ପରେ ଚିକେନ ତଳେ ମାନେ ସିଝିଗଲା ପରେ ଚିକେନ୍। ତାପରେ ସେ ଚାଉଳକୁ ସେଥିରେ ପକେଇକି ବିରିୟାନୀ ମସଲା ଟିକେ ପକେଇକି ତାକୁ ଘୋଡେଇ ଦବ ହଁ, ଆଉ ସେଇ ମାତ୍ରାରେ ଲୁଣ ଦେବାକୁ ପଡିବ। ଯୋଉ ମାତ୍ରାରେ ଚାଉଳ ପକେଇବ ସେଇ ହିସାବରେ ଲୁଣ ଦେଇକି। ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ସେଇ ହିସାବରେ ଲୁଣ ଦେଇକି ତାକୁ ପନ୍ଦର ମିନିଟ୍, ଠିକ ପନ୍ଦର ମିନିଟ୍ ତାକୁ ଘୋଡେଇକି ରଖିଦେଲେ ଦେନ୍ ତାପରେ ସେ ଚାଉଳ ଯୋଉ ପକେଇଥିବେ ସେ ତ ଭାତ ହେଇଯିବ ପୁରା ଭଲ ମାନେ ଚିକେନ ପଲାଉ ହେଇଯିବ।
ଓହୋ, ମାନେ ଆମେ ଯୋଉ ଚାଉଳ ଟା ଯୋଉ ପକେଇବା ସେଥିରେ ମାନେ ସେ ସେଇ ମାନେ ଚିକେନ ସହିତ ସେଇଟା ସିଝି ସିଝିକି ହବ।
ଆଜ୍ଞା ଆଜ୍ଞା।
ମାନେ ଅଲଗା ଆମେ ଯୋଉ ଭାତ ବନେଇକି ପକଉ ସେମିତି ନୁହଁ।
ନା ନା ନା ଭାତ ବନକି ସେଇଟା ଆମର ତ ବିରିୟାନୀ ହେଇଯିବ।
ଆଚ୍ଛା, ତ ସେଥିରେ ବି ମାନେ ତମେ ଯୋଉ ପୁଲାଉ ବନଉଛ ତାହେଲେ ସେଥିରେ ସେତିକି ଆମାଉଣ୍ଟରେ ବି ମାନେ ପାଣି ଦବାକୁ ପଡିବ ସେତିକି ନହେଲେ ତ ଭାତ ଟା ହବନି ନା।
ଆଜ୍ଞା ଆଜ୍ଞା ଆଜ୍ଞା ଚିକେନ୍ ହେଇଗଲା ପରେ ଆମେ ପାଣି ସେ ସେଥିରେ ଦେଇଦବା ସେଇ ହିସାବରେ କି ଆମେ କେତେ ଚାଉଳ ପକେଇବା। ଆଉ ସେଇ ହିସାବରେ ପାଣି ଦେଇକି ଚାଉଳ ପକେଇ ଦେଇଲା ପରେ ସେ ପାଣି ସୋକ୍ କରିଦବ ଚାଉଳ। ଦେନ୍ ହେଇଯିବ ସେ ଆଉ। ଅଟୋମେଟିକ ପନ୍ଦର ମିନିଟ୍ ଭିତରେ ହେଇଯିବ।
ହଉ ଭଲ ଆଉ। କେମିତି ହେଇଥିଲା ଟେଷ୍ଟି ଲାଗିଥିବ ଆଉ।
ପୁରା ଟେଷ୍ଟି।
ହଁ ତମ ବୋଉ ତ ଟେଷ୍ ଟେଷ୍ଟି ଖାଦ୍ୟ ବନାନ୍ତି, ଆମେ ବି ଖାଇଛୁ ଭଲ ହିଁ ବନେଇଥିବେ।
ଆପଣ ବି ବହୁତ ଟେଷ୍ଟି ବନାନ୍ତି ଆପଣଙ୍କ ସାନ ଝିଅ କୁହେ।
ହଁ ସିଏ ତ ଧାଡ। ତାକୁ ତ ମୁଁ ଯାହା ବନେଇବି ତାକୁ କିଛି ଭଲ ଲାଗେନି। ସବୁଥିରେ ନାକ ଟେକିବ। ଏଇଟା ଖାଇବିନି, ସେଇଟା ଖାଇବିନି, ଏଇଟା ଭଲ ହେଲାନି, ସେଇଟା ଭଲ ହେଲାନି। ଏଇଟା କାହିଁ ଭଲସେ ଶିଖି ପାରିଲୁନି ଏତେ କାଇଁ ଏମିତି ହେଲା ସେ ସବୁ ସବୁଥିରେ ନାକ ଟେକିଲେ ବି ଖାଇଦିଏ ଆଉ କଣ କରିବ ଆଉ କିଛି ଉ ଉପାୟ ନାହିଁ ଖାଇଦିଏ ସେଥିପାଇଁ ଆଉ।
ହଁ ବଟ୍ ଆମ ଆଗରେ ଆସିଲେ କୁହେ କି ନାଇଁ ତାଙ୍କ ମମ୍ମି ଭଲ ବନାନ୍ତି। ଆଜ୍ଞା ଆଜ୍ଞା।
ସିଏ ତମ ଘରକୁ ଏବେ ଯୋଉ ଯାଇଥିଲା, ମତେ ସିଏ କଣ କହୁଥିଲା କି ଦୋସା ଖାଇଛି? ସେ ଆଣ୍ଟି ଅ-ମାନେ ଆ-ଆଣ୍ଟି ଭଲ ବନେଇଥିଲେ ଆଉ। ସେଇ ଭଳିଆ ଦୋସା ତୁ ବନା। ମୁଁ ସେଉଠୁ କହିଲି ହଉ। ଆଣ୍ଟି କଣ ବନେଇଥିଲା? ତା ନମ୍ବରଟା ମତେ ଦେ ନମ୍ବରଟା ଦେଲେ ହଁ ମୁଁ କଥା ହେଇକି ବନେଇବି କଣ କରିବି?
ଆଚ୍ଛା। ଆଣ୍ଟି ଦୋସ୍ ଆଣ୍ଟି ଦୋସାଟା ଆସୁଛି ଆଣ୍ଟି ବହୁତ ସ୍ଲୋ ଆସୁଛି ଆପଣଙ୍କ ଭଏସ୍ ଟା।
ହ୍ୟାଲୋ।
ହଁ ଏ ଏବେ କ୍ଲିୟର ଆସିଲା। ମୁଁ କହୁଥିଲି କି
ହଁ ମୁଁ ପଚାରୁଛି କି ସେ ଦୋସାର ରେସିପି ଟା ମାନେ କଣ ତମ ମାଙ୍କଠୁ ଟିକେ ବୁଝିକି ମତେ କହିଲେ ମୁଁ ବି ବନାନ୍ତି ଟିକେ।
ମୁଁ ଜାଣିଛି ଆଣ୍ଟି, ଏକ୍ଚୁଲି ଦୋସା ରେସିପି ଟା।
ହଁ ଭଲ କଥା। ତମେ ହିଁ କହିଦିଅ।
ହଁ। ଦୋସା ରେସିପିରେ ଆମର ଫାଷ୍ଟ୍ ପିଠଉ କରିବା କି ଚକୁଳି ପିଠା ବନେଇବାର ଅଛି। ପତଲା ପତଲା ବାଲା। ତାପରେ ତାର ଆଳୁ ପୁରଟା ବନେଇବାର ଅଛି ଯୋଉଟା ହେଲା ଦୋସାର ପୁର। ଯେମିତି କି ଆମେ ଫାଷ୍ଟ୍ ଟିକେ ଗାଜର ଟିକେ କୋରିଦେବା ବିଟ୍ ଟିକେ କୋରିଦେବା। ଆଉ ଆଳୁ ଆଳୁକୁ ସିଝେଇକି ଆଳୁକୁ ସିଝେଇକି ସେଥିରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ଅ କିଛି ସବୁ ମାନେ ଯେତିକି ଆମର ମସଲା ଅଛି ସବୁତକ ମସଲା ଟିକେ ପକେଇକି ତାକୁ କିଛି ସମୟ ପାଇଁ କୁକ୍ କରିବା। ଦେନ୍ ତା ପରେ ସିଝା ମଟର, କଣ ଆମର ଚିନା ବାଦାମ ଏସବୁ ପକେଇକି ତାକୁ ଟିକେ କୁକ୍ ହେଇଗଲା ପରେ ସେ ଦୋଷାର ପୁରଟା ରେଡି ହେଇଗଲା। ବାସ୍ ଦୋଷାର ପୁରଟା ରେଡି ହେଇଗଲା ପରେ ଚକୁଳି ପିଠା ବନେଇବା। ଚକୁଳି ପିଠା ଭିତରେ ଆଜ୍ଞା।
ହଁ ମୁଁ କହୁଛି କି ସେଇ ଯୋଉ ଆମେ ବନଉଛୁ ସେଗୁଡା ମତେ ରେସିପି ଜଣାଅଛି। ମୋର ଏଇଆ ଭୁଲ ହୁ କି କଣ ନା ମୁଁ ଯୋଉତେବେଳେ ଚକୁଳି ପିଠା ସେଟା ଏତେ ପତଲା ହୁଏନି, କି ଯଦି ପତଲା ହୁଏ ସେ ଠିକ୍ ସେ ଉଠେନି। ତାର ଗୋଟେ ବିରି ଆଉ ଚାଉଳର ଯାହାବି ପଡେ ତାର ଭାଗ ମାପ ଗୋଟେ ଥାଏ ନା ସେଇ ଭାଗ ମାପଟା ମୁଁ ଜାଣି ପାରେନି। ସେଇଟା ତମ ବୋଉକୁ ପଚାରିକି ମତେ ଜଣେଇବ।
ଆଜ୍ଞା ଆଜ୍ଞା ନିଶ୍ଚିତ ଆଣ୍ଟି। ମୁଁ ଆପଣଙ୍କୁ କାଲି ଜଣେଇବି ମମ୍ମିଙ୍କୁ ପଚାରିକି।
ହଁ। ଆଉ ଯୋଉ ତମ ବାବାଙ୍କ ଦେହ କେମିତି କଣ ଅଛି?
ହଁ ବାବାଙ୍କ ଦେହ ତ ଏବେ ଠିକ୍ ଅଛି। ତାଙ୍କର ଟିକେ ସେ ଖରା ଯୋଗୁଁ ମାଇଗ୍ରେନ୍ ବାହାରିଥିଲା। ଏବେ ତ ଠିକ୍ ହିଁ ଅଛି।
ହୁଁ ଆଉ ତମ ଜେଜେ।
ଜେଜେଙ୍କ ଦେହ ତ ଆଣ୍ଟି କଣ କହିବି? ଆପଣ ତ ଜାଣିଥିବେ ଜ-ଜେଜେଙ୍କ ଦେହ ତ ତିନି ଚାରି ବର୍ଷ ହେଲାଣି ବହୁତ ଖରାପ। ସେ ବେଡେଡ ଅଛନ୍ତି ବେଡରୁ ଉଠୁନାହାନ୍ତି। ଶୋଇ ଦଉଛନ୍ତି।
ହୁଁ।
ତି ଆଉ।
ହଁ ଆରେ ଆମ ଝିଅ ଯାଇ ଥିଲା ବା ଦେଖା କରିଥିଲା ଜେଜେଙ୍କୁ କହୁଥିଲା ଆସିକି ଆଉ ସେ ଯେ ସେମିତି ମାନେ ଆଗରୁ ଛୋଟବେଳେ ଯେତେବେଳେ ଯାଇଥିଲା ତା ସହିତ କଥା ହଉଥିଲେ ନା ତ ସେ ତ ମ ଆଉ ଏତେ ତମ ଘର ଆଡେ ସିଆଡେ ଯାଇନଥିଲା ତାପରେ ଏବେ ଯୋଉ ଯାଇଥିଲା ମତେ ମତେ ଆସି କହୁଥିଲା କି ସେ ଜେଜେଙ୍କ ଦେହ ଟିକିଏ ମାନେ ଆଗରୁ ସେ କେତେ ଫୁର୍ତି ଥିଲେ ଏବେ ବୟସ ବଢିଲାଣି ଆଉ କଣି କରିବେ ଦେହ ଏବେ ଟିକିଏ ତାଙ୍କର ଦେହ ଖରାପ ଅଛି ଆଉ ଏତେ ସେ କଥା କ କରୁନାହାନ୍ତି ଖାଲି ହାତ ହେରିକା ହଲଉଛନ୍ତି ଏତେ ତାକୁ ତ ଚିହ୍ନି ତାଙ୍କର ତ ମନ ନଥିବ ସେ ତ ତାକୁ ଚିହ୍ନି ପାରି ନଥିବେ ସିଏ ଆସି ଆସି
ସେ
ସେ
ଆଜ୍ଞା ଆଣ୍ଟି ସେ ଜେଜେ କଣ ଏବେ ଚିହ୍ନି ଜେଜେ ଏବେ କାହାକୁ ବି ଚିହ୍ନି ପାରୁନାହାନ୍ତି। ସେ ତାଙ୍କର ଆଖିର ବି ପ୍ରୋବ୍ଲେମ ଅଛି ତାଙ୍କୁ ଦେଖା ଯାଉନି ଭଲସେ ଶୁଭା ବି ଯାଉନି ଭଲସେ।
ହ
ଅ ସେ ତ ସେ ଜାଣି ପାରୁନାହାନ୍ତି। ତାଙ୍କୁ ବସ୍ ତାଙ୍କୁ ମାନେ ଯାଇକି ତାଙ୍କ ପାଖରେ କହିବାକୁ ପଡିବ କି ଜେଜେ ଇଏ ଆସିଛନ୍ତି ଇଏ ମାନେ ତାଙ୍କୁ ତାଙ୍କର ପରିଚୟ ଦବାକୁ ପଡିବ। ତାହେଲେ ସେ ଯଦି ତାଙ୍କର ମନେ ପଡିଲା ଦେନ ସେ ଚିହ୍ନିବେ। ନହେଲେ ଟିକିଏ ଚିହ୍ନିବା ଟିକିଏ କଷ୍ଟ ଏଇ ହେଲା କଥା ଆଉ ହେଲେ ସିଏ ତ ସେ ତ ଆପଣଙ୍କ ଝିଅକୁ ଚିହ୍ନି ଯାଇଥିବେ ମତେ ଯାହା ଲାଗୁଛି। କାକି ଛୋଟ ବେଳେ ଆମେ ବହୁତ ମଜାମସ୍ତି କରିଛୁ
ହଁ ମା ସେ ଆଉ ସିଏ ବା ସିଏ ବି କେତେ ବର୍ଷ ହେଲା ଯାଇନି ନା ସିଏ ତା ଅପା ଘରକୁ ଗଲେ ସେଇଠି ତମ ଘରକୁ ପଳାଏ ଆଉ ତା ଅପା ଘରକୁ ବି ଆ ଏମତି ଯାଏ ରହେନି ସାଙ୍ଗେ ସାଙ୍ଗେ ଯାଇକି ବୁଲିକି ପଳେଇ ଆସେ ଏଇଥର ଏବେ ଯୋଉ ଗରମ ହେଲା ଯୋଉ ଯାଇଥିଲା ବୋଲି ରହିଥିଲା ବୋଲି ତମ ଘରେ ଆଡେ ପଳେଇଥିଲା ଆଉ।
ଆଜ୍ଞା ଆଜ୍ଞା ସେ ଆସିଥିଲା ଆମେ ବହୁତ ସାରା ଅ ବହୁତ ସାରା ଗେମ୍ ଖେଳିଲୁ ଆଟି ଉନୋ ଉ ନୋ ଖେଳିଲୁ। ଆଉ ବହୁତ ଭଲ ଭଲ ଜିନିଷ ଖାଇଲୁ।
ଉନ ଉନ କଣ ସିଏ ଗୋଟିଏ ପୁଣି କି ଗେମ୍ ବା?
ହେଇଟା ଗୋଟିଏ ଆଣ୍ଟି ତାସ ଭଳିଆ ଗୋଟେ ଗେମ୍ ଟେ ସେ ଖେଳନ୍ତି ଆମେ ମାନେ ସାଙ୍ଗ ହେଇକି ସବୁ
ହଁ ତା ବାପା ତ ଖାଲି ତାସ ଖେଳିବାକୁ ସେଇଠିକି ଯାଆନ୍ତି ଖାଲି ତ ତାସ ତାସ୍ ସେମିତି ତି ନିଶା ଯେ ଝିଅକୁ ଯାଇଥିଲେ ପରୀକ୍ଷାକୁ ନେଇକି ଯାଇଥିଲେ ସେ ତାସ୍ ଖେଳିବେ ବୋଲି ମାନେ ପୁରା ତରବର ତରବରରେ ଗାଡି ଚଲେଇ ଝିଅ ଆସି କହୁଥିଲା କି ବାବାଙ୍କ ସହିତ ଆଉ ଯିବିନି ମତେ ଜୋରରେ ଗାଡି ଚଲେଇକି ଆଣୁଛନ୍ତି ମତେ ଡର ଲାଗୁଛି।
ଓ ହୋ ଆଚ୍ଛା ଆଚ୍ଛା। ନାଇଁ ଅଙ୍କଲ ଟିକେ ଜୋରରେ ଚଲାନ୍ତି ମୁଁ ଜାଣିଥିଲି ହେଲେ। କିନ୍ତୁ-ଉ ଏମିତି ଚଲାନ୍ତି ହେଉଥିଲେ
ନାଇଁ ନାଇଁ ସିଏ ଜୋରେ ଚଲାନ୍ତିନି ସେ ସବୁବେଳେ ତାଙ୍କ ସେ ଯ ମାନେ ପୁରା ଆମ ଗାଁରେ ଯେ ତିକ ଲୋକଙ୍କୁ ପଚାରିବ କେହି କହିବେନି ସେ ଜୋର ଚଲାନ୍ତିି ସେ ଧୀରେ ହି ଚଲାନ୍ତି। ତାସ୍ ନିଶାରେ ସେଦିନ ସେ ଜୋର ଚଲେଇକି ଆସିଛନ୍ତି।
ଆଚ୍ଛା ସେ ଏଇଠି ଖେଳନ୍ତି ସବୁବେଳେ ତ ତାଙ୍କର ଗୋଟେ ଟାଇମିଂ ଅଛି। ତ ସେଇଥିପାଇଁ-ଇ-ଇ ବୋଧେ ସେ ତାଙ୍କର ଡେରି ହେଇଯାଇଥିବ ବୋଲିକିନା ଜଲଦି ଚଲେଇକି ଆସିଯାଇଥିବେ ଟିକେ ଆଉ।
ହୁଁ ହଉ ହଉ ତାହେଲେ ମୁଁ ରଖୁଛି ମୁଁ ତମକୁ ପରେ କେତେ ତେବେଳେ ଆଉ ଟିକେ ଫ୍ରି ହେଲେ କଲ୍ କରିବି ଆଉ।
ଆଜ୍ଞା ଆଣ୍ଟି ଆଜ୍ଞା ଆଣ୍ଟି।